ହ୍ୟାଲୋ ହ୍ୟାଲୋ ଜୟ ଜଗନ୍ନାଥ
ହ୍ୟାଲୋ
ହ୍ୟାଲୋ ଜୟ ଜଗନ୍ନାଥ। ଶୁଭୁନି ନା କଣ।
କଣ ଖବର?
ହ୍ୟାଲୋ। ହ୍ୟାଲୋ ଶୁଭୁନି।
ହଁ ହଁ ଶୁଭିଲା।
ହଁ ଶୁଭିଲା। ହଉ ହଉ। ଆଉ କଣ କରୁଥିଲ?
ମୁଁ ଏଇଠି ଟିକେ ବସିଛି ଆଉ।
ହୁଁ ହୁଁ
ହଉ ହ
ଆଉ ତମକୁ କୋଉ ବହି ପଢିବାକୁ ଭଲ ଲାଗେ? ଗପ ନା ଗୀତ ନା କଣ ସବୁ ଭଲ ଲାଗେ ତମର ରୁଚି କଣ? ହ୍ୟାଲୋ
ମତେ ନାଚିବାକୁ ଭଲ
ହ୍ୟାଲୋ
ଭଲ ଲାଗେ।
ତା ତା ତମ ମଲଟି ଟେଲେଟେଡ ହଁ ସୁବିଲା ତ। ତ କି ହୁଁ
ତାପରେ ଛୁଆ ମାନଙ୍କ ଖେଳିବାକୁ ବହୁତ ଭଲ ଲାଗେ।
ହୁଁ ହଁ।
ବେଶ
ହୁଁ
କରି
ହଁ ହଁ ହଁ।
ହଁ।
ଆଉ ତାହଲେ ଏସବୁ ନାଇଁ ତମର ରୁଚି
ହଁ କଣ ଆଉ ଚାଲିଛି ତୋ ଜୀବନ ଟା ଏମିତି ଆଉ।
ହୁଁ ହୁଁ।
ହଁ ନାଚ କଥା ଆଉ କହିଲେ କାହିଁ ପଡିଛି। ଓଡିଶୀ ବେସିକାଲି ଜାଣିନି କିନ୍ତୁ ଯଦି କହିବ ବରଯାତ୍ରୀ ଡାନ୍ସ କରିବାକୁ ମୁଁ ସାଙ୍ଗେ ସାଙ୍ଗେ ତ ନାଚି ପକେଇବି କ୍ଲାସିକାଲ ଆସିବ।
ଏ ହଁ ଏ ଯା ହଉ ଭଗବାନ ତ କିଛି କଳା ଦେଇଛନ୍ତି ଆଉ। ହଁ।
ତ କଥା ଯଦି କହିବି ଭଜନ ଆସିବ, ଏମିତି ଆଲବମ୍ ସଙ୍ଗ ଗୁଡା ଆସିବ ସ୍କୁଲ୍ ରେ ଯେହେତୁ ମୁଁ ପଢଉଛି ତ ଭ ଜନ ଉପରେ ଟିକେ ବେଶୀ ନଲେଜ୍ ଅଛି।
ହୁଁ, ହୁଁ।
ହଁ।
ଉଁ, ପଢିବା ଆଉ।
ହଁ ଇନ୍ତୁ ଆ, ତୋମର କଣ ପସନ୍ଦ?
ମୋର ରୁଚି ହେଲା ମୋତେ ସତକଥା ହେଲା ନାଚ ଆସେନି। ଆ, ଗୀତ ଯେ ମୋର ଏତେ ହି ଭଏସ୍ ଭଲ ନ ସ୍ୱର ତାଳ ଠିକ ରୁହେନି ହେଲା।
ହଁ।
ବାକି ମୋର ଗୋଟେ ମୋତେ ପଢିବାକୁ ଭଲ ଲାଗେ। ସବୁଠୁ ମୋର ବେଷ୍ଟ ପଏଣ୍ଟ ହେଲା ପଢାପଢି ଟା ଅଁ, ସେତେକି ମୋତେ ପଢିଲେ ମୋତେ ଏତେ ଖୁସି ଲାଗେ। କି ମୁଁ କୌଣସି ଗୋଟେ ପାଠ ସାରିଦେଲି କି ଜାଣିଲି ମୋର ଜାଣିବାର ବି ଆଗ୍ରହ ଅଛି। ଆସୁନି ମୁଁ କାହାଠୁ ବୁଝିବି। ସେଟା ମୋତେ ଭଲ ଲାଗେ। ଅଁ, ଦ୍ଵିତୀୟରେ ମୋତେ ଫୁଲ ବଗିଚା ଫୁଲ ଗଛ ଏସବୁ ଲଗେଇବା ପାଇଁ ଭଲ ଲାଗେ। ଆଉ ତାର ଯତ୍ନ ନେବାକୁ ଭଲ ଲାଗେ। ଆଉ ମୋତେ ଲାଗେ ମୁଁ ଗୋଟେ ଏମତି ବଗିଚା କରିବି। ମାନେ ଗାଁ ରେ ହଉ କି ଶାଶୁଘରେ ହଉ ଯୋଉଠି ବି ହଉ ଗୋଟେ କରିବି। ସେଠି ଟିକେ ବସ ଉଠ କରିବି ତାର ଯୋଉ ବାସ୍ନା ଟା ମାନେ ସେ ଯୋଉ ସମୟରେ ବୁଲିବା ଟା ପବନ ସହିତ ଫୁଲ ଗଛ ପା ଖରେ କିମ୍ବା କୌଣସି ବଗିଚା ମୁଁ ବହୁତ ହି ଭଲ ଲାଗେ। ଆଉ ମୁଁ ବି ଆମ ବାରିପଟେ ଲଗେଇଛି ଗଛ। ଛ ଟଗର ଗ ଛ ଦୁଇ ତିନିଟା ଲଗେଇଛି, ଛାତ ଉପରେ ଆମର ମନ୍ଦାର କନିଅର ଗଛ ଯୋଉ ହଳଦିଆ କନିଅର ଆଉ ଉଁ, ଅଛି ତାପରେ ବିଭିନ୍ନ ପ୍ରକାର ଇଏ ତୁଳସୀ ଗଛ। ଆଉ ବାରିପଟେ ବି ନୂଆ ନୂଆ ସବୁ ଗଛ ଟିକେ ଟିକେ ଲଗଉଛି।
ଯାହା ହଉ ତାହେଲେ ଏତେ ଗଛ ଲଗେଇଚ।
ହଁ ଛେଳି ଗାଈ ଏମାନେ ଖାଇ ଦଉଛନ୍ତି। ତେଣୁ ଗଛ ପାଇଁକି ସୁରକ୍ଷା ତ ନିହାତି ଦରକାର।
ହଁ।
ତେଣୁ ଏଠି ସେତେ ସୁବିଧା ବି ନାହିଁ। ଏମିତି ଗୋଟେ ଗୋଟେ ବାଡ କରାଯାାଇକି ସେଠି ଲଗା ହଉଚି। ସବୁଦିନ ବି ଦେଖା ଶୁଣା ହଉଚି କାଳେ କିଏ ଖାଇଦବ। କଣ କରିବ ଏମିତି ପାଣି ମୁଁ ଦିଏ ନିଜେ ଟ୍ୟାପ୍ ଅନ୍ କରି ବାଲ୍ ଟିରେ ଟିକେ ଟିକେ ନେଇ ପାଣି ଦିଏ। ଆଉ ଏବେ ଦରକାର ନାହିଁ। କିନ୍ତୁ ଖରାଦିନେ ଭୂମି ଟା ପୁରା ଶୁଖିଯାଏ ନା, ତ ସେମାନେ ଟିକେ ଝାଉଁଳି ଗଲେ ମୋ ମନ ଟିକେ ଦୁଃଖ ହେଇଯାଏ। ମୁଁ ଟିକେ ବାଲ୍ଟିରେ ତାଙ୍କୁ ଯେତେବେଳେ ଡଷ୍ଟବିନ୍ ବାଲ୍ଟି ପକେଇବାକୁ ଯାଏ ସକାଳ ବେଳା ସବୁ ଗଛ ମୂଳେ ମୁନ୍ଦେ ମୁନ୍ଦେ ପାଣି ଦେଇଦିଏ। ହୁଁ, ସେମାନେ ଟିକେ ତାଜା ରୁହନ୍ତି।
ଏଟା ଭଲ ଗୁଣ। ଗଛର ଯତ୍ନ ନବାଠୁ ଆରମ୍ଭ କରିକି ତାର ରକ୍ଷଣ ବେକ୍ଷଣା କରିବା ଯେହେତୁ ସେ ଆମକୁ ଟିକେ ଫୁଲ ଦଉଚି।
ହଁ ନାଇଁ ନାଇଁ ଏବେ ଆମେ ଫୁଲ ଟୋଟାଲ ପାଉନଥିଲୁ ପୂଜା କରିବା ପାଇଁ, ଭଗବାନଙ୍କୁ ପୂଜା କରିବା ପାଇଁ। ଏବେ ଆମକୁ ଏତେ ଏତେ ଫୁଲ ମିଳିଯାଉଛି, ଖୁସି ଲାଗୁଚି ନିଜେ ତୋଳିକି ଆଣିଲା ବେଳକୁ। ବାକି ଉଁ, ହଁ ରାତିରୁ ଉଠିକି ଯିବାକୁ ପଡୁଚି ନହେଲେ କାଳ ପୁରା ହେଇଗଲା ପରେ ଫୁଲ ଗଛରୁ କିଏ ଫୁଲ ନେଇ ଯାଉଛନ୍ତି। ଫୁଲଟା ତ ଆଉ କଣ ମନା କରିବ କାହାକୁ। ତେଣୁ ଟିକେ ଜଲଦି ଉ ହଁ ହଁ ଜଲଦି ଉଠିଗଲେ ଫୁଲ ଟିକେ ହଁ। ଜଲଦି ଟିକେ ଉଠିଗଲେ ଫୁଲ ଦିଟା ତୋଳା ହଉଛି ବାକି ଅରଫ ଫୁଲ ଟିକେ ଫୁଟୁଛି। ଆଉ ଟଗର ଫୁଲ ଟଗରରେ ଦୁଇ ତିନି ପ୍ରକାର ଫୁଲ ଲାଗିଛି।
ହଁ।
କରାଟ ଗଛ ଲାଗିଛି ଗୋଟେ ଭୃସଙ୍ଗ ଗଛ ଲାଗିଛି। ଆମର ଯୋଉ ପକୁଡି ଛଣା ହେଲା ବେଳେ ବୃଷଙ୍ଗ ପତ୍ର ଦରକାର ନାଇ ସେଇ ପତ୍ର ଟା ନିହାତି ଦର କାର ତେଣୁ ସବୁବେଳେ ଆଭେଲେବଲ୍ ହଉନି ସେଥିପାଇଁ ଗୋଟେ ଗଛ ଲାଗିଛି ତା ଚାରି ଗୋଟେ ଆମ ଖୁଡିଙ୍କର ମୋର ବାଡ ଦେଇଛୁ ବାକି କି ସେଇଟା ଦେଖାଯାଉ ବଢିଗଲା ପରେ ଆଉ ଛେଳିିକି ଗାଈ ତାକୁ ଖାଇ ପାରିବେ ନାହିଁ।
ଛେଳି ଗାଇ ଖାଇବେ ହଁ।
ଆଉ ଏମିତିକ ର ଗଛ ବୃକ୍ଷ ଟିକେ ମତେ ଭଲ ଲାଗେ।
ହଁ ଯତ୍ନ ନିଅ ବହୁତ ଭଲ ବଢିବ।
ତାପରେ ଆଉ ହେଲା ଆଉ ମତେ ସବୁ ଟା ଫ୍ରୁଟ୍ସ ଭଲ ଲାଗେ। ବିଭିନ୍ନ ପ୍ରକାର ଫ୍ରୁଟ୍ସ ମାନେ ଫଳର ସବୁ ପ୍ରକାର ଫଳ ଖାଇବାକୁ ଇଛା। ଏବେ ବର୍ଷା ଦିନ ଜାମୁ କୋଳି ମିଳୁଛି। ତାପରେ ଆ ପରେ ପରେ ପିଜୁଳି ପଳେଇ ଆସିବ। ସେଟା ବି ଖାଇବାକୁ ମିଳିବ ତାପରେ ପଣସ ଗୋଟେ ଫଳ ସେଟା କି ଏବେ ଏବେ ଗ୍ରୀଷ୍ମରେ ତ ସେଇଟା ପାଚେ ଆଉ ଗୋଟେ ପଣସ ଅଛି ଆସ୍ତା ଡୁଆ ପଣସ ସେଟା ବେଶୀ ବେଶିକାଲି ଆଷାଢ ମାସରେ ହିଁ ପାଚେ ହେଲା ବୈଶାଖ ମାସରେ ଆମ୍ୱ ପଣସ ପାଚେ ତାପରେ ଜେଷ୍ଠ ଆଷାଢ ଜେଷ୍ଠ ଜେଷ୍ଠରେ ବି ପାଚେ ବୈଶାଖ ଜେଷ୍ଟ ଏଗୁଡା ସବୁ ଆମ୍ବ ପଣସ ପଚେନି ତାପରେ ଯୋଉ ଆଷାଢ଼ ମାସ ଆସିଗଲା ମାଶାଡୁଆ ପଣସ ଅଛି ସେଗୁଡା ଏବେ ପାଚୁଛି। ସେଇଟା ବି ଆମେ ଖାଉଛୁ ଆମର ଗାଁରୁ ଆସୁ ଚି ସେ ପଣସ ଆମେ ଖାଉଛୁ। ଜାମୁ ଗୋଳି ତାପରେ ପରେ ତ ଆସିବ ପିଜୁଳି ତାକୁ ଆମେ ଖାଇବୁ
ଜାମୁ କୋଳିରେ କୋଉ କୋଉ ଡିସ୍ ବନେଇ ଜାଣିଛ?
ଜାମୁ କୋଳି ଟାକୁ ଆମେ କଣ କି ଏମିତି ନର୍ମାଲି ଖାଉ ସେଟାକୁ ଧୋଇ ଦଉ ଭଲସେ। କିଣା ହେଇକି ଆସେ ଆମର ଏଠି ବହୁତ ଲୋକ ସବୁ ଟିକେ ଏଜେଡ ଲୋକ ମାନେ। ସେମାନେ ଟିକେ ମାନେ ଏମତି ଟିକେ ମାନେ ବୁଢା ବୁଢ଼ୀ ଟାଇପ ର ଲୋକ ସବୁ ସେମାନେ ଗୋ ଟେ ଲେଖାଏ କୁଣ୍ଡ ରେ ଆଣୁଛନ୍ତି କୁଣ୍ଡେ ଲେଖାଏ ଗୋଟେ ମାପ ରଖୁଛନ୍ତି ସେମାନେ ଗୋଟେ ଗ୍ଲାସ ହାରାରି ଦୁଇଶହ ଏମିତି କିୟାର ଗ୍ରାମ ର ଗୋଟେ ଗ୍ଲାସ ହଁ ସେ ରଖୁଛନ୍ତି ହଁ ସେ ଗୋଟେ ଗ୍ଲାସ କିଣିଲେ କୋଡିଏ ଟଙ୍କା ଏମିତି ନଉଛନ୍ତି। ବାକି ଯାହାର ଯେତିକି ଗ୍ଲାସ ଆଣିବ ଆମ ସ୍ଵାମୀଙ୍କୁ ତ ସେଇଟା ଆଉ ମୋ ଝିଅକୁ ବହୁତ ହିଁ ପସନ୍ଦ ଆଉ ଜାମୁକୋଳି ଖାଇବା ଟା ଶରୀର ପାଇଁ ବହୁତ ହିଁ ଭଲ।
ହଁ ଜାମୁ କୋଳି ମଞ୍ଜି ବି ବହୁତ ର ଭଲ ନା ଦେହ ପାଇଁ ଡାଇବେଟିସ ଲୋକଙ୍କ ପାଇଁ ମେନ୍ ତ ତୁମେ ଇଏ ଖାଉଛ ଯେମିତି ତାକୁ ଇଏ କରି ଖାଉନ।
ହଁ ସେଟାକୁ ଆମେ ଧୋଇ ଦଉ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
ଛାଣି ଦଉଛୁ ସେଇଥିରେ ଲୁଣ ପକେଇକି ବେଶୀ ଲୁଣ ପକେଇବନି ଯେତିକି ଦେଖିକି ଟିକେ କୋଳିକି ଅନୁମାନ କରି ପକେଇବ। ତାକୁ ଟିକେ ରଖିଦବ କିଛି ସମୟ ମିନିମମ୍ କୋ ତିରିଶ ମିନିଟ୍ ଖଣ୍ଡେ ରହିଗଲା ପରେ ସେଟା ଲୁଣରେ ଏମିତି ହେଇଯାଉଛି ମେଲ୍ଟ ଟିକେ ହେଇଯାଉଛି। ଏତେ ସୁଆଦିଆ ଲାଗୁଚି! ତମେ କହିବ ମୁଁ ବାର୍ ବାର୍ ଜାମୁକୋଳି ଖାଇବି।
ହୁଁ ତମେ ତାକୁ ଇଏ ବା, କଣ କହୁଥିଲି କହିଲ, ତୁମେ ଛୋଟ ଝିଅଟା ଯେହେତୁ ଅଛି ତମେ ତା' ପାଇଁ ଟିକେ ଆଇସ୍କ୍ରିମ୍ ଫାଇସକ୍ରିମ୍ ବନେଇଦଉନ ସେ ଜାମୁ କୋଳିରେ।
ହଁ, ବନେଇବା। ଆଇସ୍କ୍ରିମି ଷ୍ଟାଣ୍ଡ ଅଛି, ତମୋର ଆମ ନଣନ୍ଦ ମଗେଇ ଦେଇଥିଲେ। ଅନଲାଇନ୍ ରେ ଥାକ ଅଛି। ନାଇଁ ନାଇଁ ସେଇଟା ମୁଁ ଜାଣିନି?
ହଁ, ମୁଁ କହିଦେବି କି?
ଅଁ କହିଦିଅ।
ହଁ, ଜାମୁ କୋଳିକି ଫାଷ୍ଟ କଣ କରିବ କହିଲ? ତାକୁ ଧୋଇଦବ ପୁରା ଭଲ୍ ସେ ଯେହେତୁ ତଳେ ପଡିଥିବ ନା, ବାଲି ହେଇଯାଇଥିବ।
ତ ସେଇଟାକୁ ତମେ ଆଣିକି ତାକୁ ଧୋଇଦବ ଭଲ୍ ସେ। ଧୋଇ ସାରିଲା ପରେ ମଞ୍ଜି ଟା କାଢ଼ିଦବ। ଜାମୁ କୋଳିରୁୁ, ଜାମୁ କୋଳିରୁ ମଞ୍ଜି କାଢ଼ି ସାରିଲା, ପରେ ପ୍ୟାନ ରେ ଟିକେ ପାଣି ଦେଇ ଜାମୁକୋଳି ଯୋଉ ଗୁଡା ସବୁ କାଟି ଦେଇଥିବ। ତାକୁ ପକେଇଦବ। ତା ସହିତ ଟିକେ ଚିନି ପକେଇ ଦବ। ମାନେ ଟେଷ୍ଟ ଆସିବା ପାଇଁ। ଚିନି ପକେଇ ସାରିଲା ପରେ, ତାକୁ ପୁରା ଭଲସେ ଗ କଣ କହିଲ ଗୋଳ
ହଁ।
ଫୁଟେଇ ଦବ ମାନେ ହେଲା, ଫୁଟି ଗଲା ପରେ ତା ଥଣ୍ଡା କରିବାକୁ ଛାଡ଼ିଦବ। ଆଡି ସାରିଲା ପରେ, ଗୋଟେ ମିକ୍ସର ଆବ। ମିକ୍ସର ରେ ଟିକେ ସେଇ ଯୋଉ, ଜାମୁକୋଳି ଯୋଉଟା ବଏଲ କରିଥିଲ। ସେଇଟା ପକେଇଦବ। ଟିକେ କ୍ରିମ୍ ପକେଇଦବ। ଆଉ ଅଛି, ଆମର କଣ କହିଲ? ମିଲ୍କ ପାଉଡର୍ ବି ମିଳୁଛି। ସେଇଟା ଟିକେ ପକେଇଦବ। ପକେଇଦଲା ପରେ, ଭ୍ୟାନିଲା ଏସେନ୍ସ ସହିତ ଟିକେ ପକେଇଦବ ଭଲ। ନହେଲେ ବି, ସେ ସେମିତିରେ ବି ଯେହେତୁ ଜାମୁ କୋଳି ଟା ପଡିଛି। ତା'ପରେ ମିଲ୍କ ପାଉଡ଼ର ପଡିଛି, ସ ଅଟୋମେଟିକ୍ ସେ ସେଥିରେ କଣ କହିଲ, ବେଶ୍ ହେଇଯିବ ତାର। ହେଲା, ଏମିତି କରିକି ସବୁ ଟିକେ ଗ୍ରାଇଣ୍ଡିଙ୍ଗ କରିଦବ। ଗ୍ରାଇଣ୍ଡିଙ୍ଗ କରିଦେଇକି ଆମର ଯୋଉଟା ଆଇସ୍କ୍ରିମ୍ କୋନ୍ ଅଛି ନା କହୁଛ?
ହଁ, ହଁ ଅଛି।
ସେଇ ଆଇସ୍କ୍ରିମ୍ କୋନ୍ ଭିତରେ ପୁରା ସାଇଜ୍ କରି ରଖିଦେଇକି, ଫ୍ରିଜର ରେ ଗୋଟେ ଦିନ ରଖିଦେଲେ ବି ମାନେ ଆଇସ୍କ୍ରିମ୍ ଟା ବହୁତ ଭଲ ହବ।
ହଁ। ହୁଁ।
ମୋ ପୁରା ଆରାମରେ ଦବ, ସେ ତାର ଖାଇବ ଆଉ।
ହଁ। ହଁ, ଭଲ କଥାଟେ ଜଣେଇଲେ। ନିହାତି, ମୁଁ ନିହାତି ତାର ଆଇସ୍କ୍ରିମ୍ ତ ବହୁତ ହି ପସନ୍ଦ ବାକି, ବାହାରର ଆଇସ୍କ୍ରିମ୍ ଅପେକ୍ଷା ଇଏ ଭଲ ଆଉ।
ହଁ, ବହୁତ ପ୍ରକାର ଭେ ଫ୍ରୁଟସ୍ ରେ କରିପାରିବ। ହଁ। ସେଇ ପ୍ରୋସେସିଂ, ସେମ ପ୍ରୋସେସିଂ, ବାକି ଫ୍ରୁଡ୍ସ ତକ ଅଲଗା ଅଲଗା ରହିବ ଆଉ। ବୁଝିପାରିଲ! ଝିଅକୁ ଏମିତି କରିକି ଦିଅ, ସେ ତାର ଖାଇବ। ତାକୁ ବହୁତ ଭଲ ଲାଗିବ। ବାହରରେ କଣ ମିଶୁଥିବ କଣ ନାଇଁ? ଏଠି ପୁରା ହେଲ୍ଦି ଖାଇବ ଆଉ।
ହଁ, ଝିଅ ବି କୁହେ ମାମା ଆଇସ୍କ୍ରିମ୍ କେବେ ବନେଇବ? ମୁଁ କେଭେ ବନ ଥରେ ବନେଇଥିଲି, ଡାଳିମ୍ବରେ। ହଁ, ତ ଏଇଟା ନିହାତି ବନେଇବା। ଏଇଟା
ହଁଁ, ନିଶ୍ଚୟ ନିଶ୍ଚୟ ବନେଇବ ତା ପାଇଁ। ଆଉ କହିବ ମତେ କେମିତି ଲାଗିଲା ବି?
ହଁ, ଆଜି ତ ଆମର ସ ସମୟ ହେଇଲାଣି। ବାକି ହଁ, ଆଉ ପରବର୍ତ୍ତୀ ସମୟରେ ଆମେ କଥା ହବା। ରହୁଛି ଠିକ୍ ଅଛି।
ହଁ, ହଁ, ହଁ।
ହୁଁ
ହା।